ହାଲୋ।
ହଁ କଉଠି କି?
ଏଇ ଛାତ ଉପରେ ବସିଛି ଆଉ, ତମେ?
ନାଇଁ ମୁଁ ବି ବସି ବାହାରେ ବସି ଆସ, ଆଉ ଘରେ କେତେବେଳେ ପହଞ୍ଚିଲୁ?
ଏଇ ପହଞ୍ଚିଲି ଗୋଟେ ହବ। ପହଞ୍ଚିକି ଖାଇକି ଶୋଇପଡିଥିଲି ଆଉ? ହୁଁ ଭଲ ଅଛି।
ହୁଁ ହୁଁ, ଆର କଣ କି ମାନେ ପୁରା ଯେମତି ଭଲ ହେଇଯିବ, ସେମିତି କିଛି ସୋଲୁସନ ନାଇଁ କି?
କେମିତି କଣ ଡକ୍ଟର ବି ଜାଣି ପାରୁନାହାନ୍ତି।
ମାନେ କଣ ମାନେ ହେଇଛି କଣ ଜାଣିନାହାନ୍ତି ନା କଣ?
ଏଇଥି ସିଏ କହୁଛନ୍ତି ଯେ କିଡନୀ ଫିଲଟର ଟା ନୁହଁ କି? ସେଟା ଟିକେ ବଡ ହେଇଯାଇଛି ସେଥିପାଇଁ ମୋର ସବୁ ପ୍ରୋଟିନ ପରିସ୍ରାରେ ପଳାଉଛି।
ଓହୋ।
ସେଇଥିପାଇଁ ସେଠି ଆଉ କଣ ଟ୍ରିଟମେଣ୍ଟ କଲେ କଣ ହବ? ସେ ଟିକେ ତାଙ୍କ ଡକ୍ଟର ମାନେ ହାତରେ ଡିସକସନ୍ କରିବେ ଦେନ୍ ଆଉ ଥରେ ଅଠରରେ ଭିଜିଟ ଅଛି ସେଠି ଗଲା ପରେ କହିବି ଆଉ ଏବେ ଯାହାହେଲେ ଦେଇଛନ୍ତି ମେଡିସିନ ଖାଇବାକୁ ଖାଉଛି ଆଉ।
ହୁଁ ଆଉ ଖାଇଥିଲ କଣ?
ମୁଁ ଏବେ ଭାତ ଖାଇଥିଲି ତ ଭାତ ଖାଇକି ଶୋଇ ପଡିଥିଲି ଆଉ ତମେ?
ମୁଁ ସେ ଭାତ ଖାଇଥିଲି ଭାଟି, ଡାଲମା ଆଉ ସୋୟାବିନ୍ ଆଉ ଆଉ ପାମ୍ପଡ, ବଢ଼ି ଏ ସବୁ ଖାଇଥିଲି।
ଆଉ ଦେହ ପା ଭଲ?
ହଁ ମୋ ଦେହ ଭଲ ଅଛି।
ଆଉ ଘରେ ସବୁ କଣ କରୁଛନ୍ତି?
ଏଇ ସବୁ ବସିଛନ୍ତି ସନ୍ଧ୍ୟାବେଳେ ଆଉ କଣ କରିବ।
ହ
ଆଉ କୋଚିଙ୍ଗ ଫୋଚିଙ୍ଗ ଯାଇନ ନାଁ କଣ?
କୋଚିଙ୍ଗ ନା ଟ୍ୟୁଶନ୍?
ହଁ ଟିଉସନ୍
ଟ୍ୟୁଶନ୍ ମୋର ନାଇଁ ମୁଁ ଯାଇନି ମାନେ ଘ ଏ ପିଲା ଆସ ଘରକୁ ତ ଆସୁଛନ୍ତି। ଟ୍ୟୁଶନ୍ ସେଇ ଘରେ କରି ଦେଇେଥିଲି ପିଲାଙ୍କୁ ହୁଁ ଆମ ଘରକୁ ସେ ମୁଁ ଯାଏ ବି ପିଲାଙ୍କ ଘରକୁ ଘର ପାଖରେ ଖୁଡିଙ୍କ ଝିଅକୁ ପଢେଇବା ପାଇଁ ଯାଏ ମୁଁ ଯାଇନି ସେ ପ ତାଙ୍କୁ କହିଦେଇଥିଲି ସେ ଆମ ଘରକୁ ପଳେଇ ଆସଥିଲେ ତ ଛୁଟି ଏଇନା ସ୍କୁଲ ଅଛି ଟିକେ ସକାଳ ହଉଛି ଆଉ ସେଥିପାଇଁ ସେ ପଳେଇ ଆସିଲେ ଆମ ଘରକୁ ଆଉ ମୁଁ ସେଥିପାଇଁ ଯାଇନି ଆଉ।
ଆଚ୍ଛା। ଆଉ କଣ ରାତିରେ କଣ ଖିଆ ହବ?
ରାତିରେ ରୁଟି, ରୁଟି ଆମର ସବୁବେଳେ ରୁଟି ହୁଏ।
ଭଲ।
ଇଏ ଭାତ ମତ ହଁ ଭାତ ଅଭ୍ୟାସ ନାହିଁ ନା ସେଥିପାଇଁ ଭା ତ ଖାଉନୁ। ଏଇ ଗୋଟିଏ ଟାଇମ ଖାଲି ସକାଳ ଟାଇମ ଯୋଉ କଣ ମ ଗାଧୁଆଳ ଟାଇମ୍ ଗୋଟେ ଟାଇମ ଭାତ ଆଉ ଯଦି ଦଶଟା ବେଳେ ଖରା ଦିନେ ଦଶଟା ବେଳେଆ ଭାତ ଖାଉ ନହେଲେ ଆମର ସକାଳେ ରୁ ଟି ସନ୍ଧ୍ୟାବେଳେ ରୁଟି ଏ ସ ରାତିରେ ରୁଟି। ସନ୍ଧ୍ୟାବେଳେ ଯଦି ପାସ୍ତା ମାସ୍ତା ଏ ସବୁ ଜିନିଷ ନୁଡୁଲସ, ଏ ସବୁ ଜିନିଷ ଖିଆ ହବ ଏଇ ବିସ୍କୁଟ ହଉ ଏ ସବୁ ଜିନିଷ ନହେଲେ
ରାତିରେ ରୁଟି ଆଉ।
ହୁଁ ରାତିରେ ରୁଟି। କିମ୍ବା ବି ଭାତ ଖାଇଲେ ମତେ ରାତିରେ ନିଦ ହୁଏନି ମୋ ଦେହ ଭଲ ଲାଗେନି ଅଳସୁଆ ଭଳିଆ ଲାଗେ। ଆଉ ସେଥିପାଇଁ ଆମ ଦେହରେ ଭାତ ଯାଏନି। ହଁ ସେଥିପାଇଁ ସେଟା ଟିକେ ହେବି ଫୁଡ୍ ନା ଶ୍ୱେତସାର ଜାତୀୟ ଖାଦ୍ୟ। ତ ସେଥିପାଇଁ ହଁ ସେଇଟା ଭଲ ଲାଗନି ତ ଶ୍ ସେଥିପାଇଁ ସେଟା ଖାଏନି ଆମର ଖାଲି ରୁଟି ମୁଟି ହୁଏ ରୁଟି ହିଁ ଖାଏ। ହଁ।
ଆଉ ଭୁବନେଶ୍ଵର ଆଡେ କେବେ ଆସୁଚ?
ମୁଁ ଆଉ ମୁଁ ତ ସିଆଡେ ବି ମୁଁ ଯାଏନି ସିଆଡେ ମୋର ଖାଲି ଯେତିକି କାମ ପଡେ ବୁଲାବୁଲି କରିବା ପାଇଁ ଛୁ ଟି ଦିନ ଟାଇମରେ ବୁଲିବାକୁ ଯାଏ ଆଉ ସେମିତିରେ ମୁଁ ଯାଏନି ଯଦି କିଛି ପରୀକ୍ଷା ଏକ୍ସାମ୍ ଫେକ୍ସାମ୍ ଥାଏ ଯାଏ ଏମତି ନର୍ମାଲ ବୁଲାବୁଲି
ରଜ ଆ ରଜ କ କଣ ପାଳନ ହେଇଥିଲା?
ହଁ ରଜ ଆମର ତ ହୁଏ ଭଲ ହୁଏ ମାନେ ଡ୍ୟାନ୍ସ ପ୍ରୋଗ୍ରାମ ହୁଏ ଆଉ ଗୀ ତମ ତମ ସବୁୁ ହୁଏ ଆଉ ହଁ ସେମତି ଭଲ ହେଇଥିଲା ଆଉ। ଏବ ବର୍ଷ ତ ଭଲ ହେଇନି ମୁଁ ତ କୁଆଡେ ଯାଇ ବିି ପାରିଲିନି ବୁଲାବୁଲି କରିବା ପାଇଁ।
ହୁଁ
ଦେହ ପା ଭଲ ଅଛି?
ହଁ ଦେହ ଭଲ ଅଛି।
ଏବେଆ ଯୋଉ ସିଚୁଏସନ ହେଲାଣି ଦେହ କେତେବେଳେ କଣ ହଉଛି ଠିକ ରହୁନି।
ହୁଁ ଆପଣ କେତେ ଟାସ୍ କମ୍ପ୍ଲିଟ୍ କଲେଣି?
ମୋର ମର ଶହେ ଟା ହେଇଯାଇଛି ଆମର ଇଏଟା ଲେଖାଟା ଯୋଉ ଓଡିଆ। ସଂସ୍କ ର ଜାନ୍ତି ରାଛି।
ଓହୋ ମୋର ମୋର ଏ ନିଅ ନା ଆପଣ କେବେଠାରୁ ଜଏନ କଲେଣି କି?
ମୁଁ ହେଇଯିବ ଦଶ ପନ୍ଦର ଦିନି ମୋ ଦେହ ଖରାପ ଲାଗି ମୁଁ କରିନଥିଲି କଲ ପୁରା ମୁଁ କଣ କରେ କହିଲ। କରିଦିଇ କାଟି କରିଦିଏ କାଟିଦିଏ ପଇଶା ଆସିବ ତ ମୁଁ ଆଉ ଜାଣିନି ଏତେ ଦଶ ମିଟ ଲାଗେ କଥା ହବ ଇଏ ସିଏ। ପିଲା ତ୍ରା। ମୁ କଲ କରିରି କାଟିଦିଏ ଏଥିପାଇଁ ମର ବେଶୀ ପଇସା ଆସିନଥିଲା।
ହଁ ହୁଁ ମୁଁ ଏଜ ଜାଇ ଏଇ ଆଠ ଦିନ ହବ ମତେ ଭଉଣୀ କହିଲଲା ତ ସେବେ ମୁ ଜନ କରଛି। ସେମିତି କଲ୍ ମୋର ତ କେହି ନାହାନ୍ତି ମୁଁ ବସ ମୋ ମାଉସୀ ଝିଅ ସଥି ଥାଏ ତାପରେ ଏବେ
କ କହ କରିଛନ୍ତି ଯେ ଜଣଙ୍କୁ ଚାରିଥର କଲ କରିପାରିବ ମାନେ ଜଣକୁ ଜଣ ଶ ଚାରି ଥର ତିରିଶ ଟା ହେଲେ ଛଅ ସ ଚବିଶି ସାତ ଚଉ ଅଠେଇଶି ମାନେ ସାତ ଆଠ ଜଙ୍କ ଭାତରେ କଥା ହବ ବୋଲି
ହୁଁ ତ ସେଥିପାଇଁ ମୁଁ ତ ଆଉ କାହା ସହିତ କ
ସେଇଟା ଖାଲି କଲ ତମେ ଖାଲି ତମେ କଲେ ପେମେଣ୍ଟ ଆସିନି ତମକୁ ଯିକଏ କଲେ ପେମେଣ୍ଟ ଆସୁ
ହଁ ଦି ଜଣଙ୍କର ମିଶ ହଁ ଆସେ ସେ କଥାରେ ମୁଁ ଜାଣଥିଲି ମ ତ ବତେଇଦେଲା ତାପରେ ମୁଁ ଏବେ ସେତି କଛି କଲେ ଆପଙ୍କ ସହିତ କଥା ହେଉଛିି ମୁଁ ଆଜନ ସହିତ କଥା ହଉଛି ଆଉ ଗୋଟେ ଝିଅ ଟା ଅଛି ସିଏ ଗୋଟେ ପୂଜା ବୋଲି ତା ସହିତ କଥା ହଉଛି ଆଉ ଜଣେ ବିଇ ପ୍ରାୟ
ତମ ସାଙ୍ଗ ଯାହାକୁ ଦେଖିକି ଦେଇଦବ ଯେ ତମ ତାଙ୍କ ଭିତରେ ରେ କଥା ହେଇଯ ଆଉ
ହୁଁ ହୁଁ ତାପରେ ମୋର ସେ ଆପଣଙ୍କର ତମ ଘର ନୟାଗଡା ନା
ନାଇଁ ନାଇଁ ମୋର କଟକ କଟକ ବଡ଼ମ୍ବା ଠୁ ବହୁ
ହଁ ହଁ ତମ ଘର ବଡବାନ ଆସ ହଁ ପ୍ରାୟ ନୟାଗଡ଼ରେ ହିଁ ଅଧିକ ଜଏନ ହେଇଛନ୍ତି ମୁଁ କଥା ହଲେ ଦି ଜଣ ହଁ ସେ ସେ କହିଲେ ହଁ ସେ ଜଣେ ଭାଇଜଣଙ୍କ ଥର ହେଲା ସେ କହିଲା ହଁ ସେ କହିଲେ ସେ ଆମ ନୟାଗଡର ସେ ଯ ହେଡିଛି ଆମ ନୟାଗଡରେ ଆଉ ତ ସେଥିପାଇଁ ନୟାଗଡ ର ଲ ଲୋକ ଅଧିକ କଥା ହଉଛନ୍ତି।
ହଁ ସେ କା ଏ ଯୋଉ ପଟେ ଏରିଆ ପିଲା ସେଇପଟେ ଆଗ ଜାଣିବେନି ଆଉ
ହୁଁ ହୁଁ। ଏଇ ବହୁତ ବି ସ୍ପ୍ରେଡ ହେଇଗଲା କାହିଁକି ଆମର କଟକ ମାନେ ଆମ ଏ ଏଡ ବି ସେଆଡଇ ଇନ୍ଦ୍ରାପୁରା କଟ ହୁଁ
ଆଉ ଆଗକୁ ଏବେ କଣ ପର୍ବପର୍ବାଣି ଅଛି? ଏବେ ଆଗକୁ ଆଉ କଣ ପର୍ବପର୍ବାଣି ଅଛି?
ହଁ।
କହିଲି ଏବେ ଆଉ ଆଗକୁ କଣ ପର୍ବପର୍ବାଣି ଅଛି କି କଣ?
ଆମର ଗଣେଶ ପୂଜା ଅଛି।
କେବେ?
ଗଣେଷ ପୂଜା ଯାଇକି ଆଉ ତ କିଛି ପର୍ବ ନାହିଁ ତ ଗଣେଶ ପୂଜା ଅଛି ଯାଇକି ସେପ୍ଟେମ୍ବର ମାସରେ ଆମର ଭଲ ହୁଏ ଗଣେଶ ପୂଜା ଟା। ଆମର ମାନେ ଚାରି ଦିନ ପ ମାନେ ଚାରି ଦିନ ହୁଏ। ଗୋଟେ ଦିନ ପୂଜା ହବ ତା ତାପରେ ଭୋଜି ଗୋଟେ ଦିନ ଗୋଟେ ଦିନ ଡ୍ୟାନ୍ସ ହେରିକା ମାନେ ଆସନ୍ତି ଗ୍ରୁପ ଆସନ୍ତି ଆଉ ଗୋଟେ ଦିନ ଭସାଣି ସଇଲା ଆଉ। ଡିଜେ ଗୋଟେ ଆସେ ଆଉ। ଆମର ବହୁତ ବଢିଆ ହୁଏ ବହୁତ ଭଲ।
ସେଟା ସ୍କୁଲରେ, ସ୍କୁଲରେ ହୁଏ ନା ଆମର
ନାଇଁ, ଆମ ଆମ ଗାଁରେ ଆମ କ୍ଲବ ଘର ପିଲା କରନ୍ତି। ହଁ, ଗାଁ ରେ କ୍ଲବପିଲା କରନ୍ତି। କ୍ଲବ ର ଆମେ ସମସ୍ତେ ଆମ ଗାଁ ର ସମସ୍ତେ ସପୋର୍ଟିଂ କରନ୍ତି। ଆମର ଆମ ଘର ପାଖରେ, ଆଉ ଆମ ସ୍କୁଲ ସାମ୍ନାରେ ବି ହୁଁ, ଆମର ପିଲା ସବୁ ଦିଏ। ଘରୁ ବି ପଇସା ନି ନିଅନ୍ତି, ଘରୁ ନିଅନ୍ତି ଆଉ ଆମର, ମୋ ଭାଇ ଦିଏ ତାର, ହଁ କଲେକ୍ସନ ହୁଏ। ଆଉ ଆମର ଅଷ୍ଟପ୍ରହରୀ ଟାଇପର ହୁଏ ଆମର ଅଛି ଜାନୁଆରୀ ମାସରେ। ଫେବୃଆରୀ ମାସ ଟାଇମରେ ଅଷ୍ଟପ୍ରହରୀ। ଆମର
ଅଷ୍ଟପ୍ରହରୀଟା ସେମିତି ହୁଏ ଆମର ନଗର କୀର୍ତ୍ତନ ଫିର୍ତନ ହୁଏ ଆଉ ଗଣେଶ ପୂଜା ହେଇକି ଆମର ଏତେ କଣ କହିଲ, ପିଲା ସବୁ ବାହାରେ ରହୁଛନ୍ତି ନା।
ହଁ ନାଇଁ ଆମର ସବୁ ଆସନ୍ତି, ଏବେ ଗଣେଶ ପୂଜାକୁ। ହଁ ହଁ। ନାଇଁ, ଗଣେଶ ପୂଜା କୁ ଆମର ସବୁ ପିଲା ପଳେଇ ଆସନ୍ତି। ଗାଁରୁ ମାନେ, ବାହାରୁ ଗାଁକୁ ପଳେଇ ଆସିବେ। ତ, ସେଇଟା ଆମର ଟିକିଏ ଧୁମଧାମ। ସରସ୍ଵତୀ ପୂଜା ଆମର ବେଶୀ ହୁଏନି। କିନ୍ତୁ ଗଣେଶ ପୂଜାଟା ବହୁ ଧୁମଧାମରେ ହୁଏ। ଆମର ଏଠି ଡିଜେ ବି ମାନେ ଇଏ ଲାଗେ। କଣ କହିଲ, ଯୋଉ କଣ୍ଟେଷ୍ଟ ଲାଗନ୍ତିନି, ଡିଜେ ଡିଜେ ଭିତରେ। ହଁ, ସେଇଟା ବି ହୁଏ ଆମର। ଆଉ ଭାଲୁକୁଣୀ ଠାକୁର ତ ଖୁଦରୁକୁଣି ଓଷା। ହଁ ଆଉ ଖୁଦରୁକୁଣି ଓଷା ସିଏ ବି ହୁଏ। ସିଏ ବି ଆମ ଏଠି ହୁଏ। ଭଲ ମେଲଣ ହୁଏ। ଆଉ ଆମା ଗା ଗାଁରେ ଦୁର୍ଗା ପୂଜା ପୂଜା ବି ହୁଏ। କାଳୀ ପୂଜା ବି ହୁଏ।
ଖାଲି କଣ କହିଲ, କ କ ଦାଣ୍ଡ ପଟ କାଗଜମୟ। ଖାଲି ବାଣ ଫୁଟେଇବାରେ ଆମର ବ୍ୟସ୍ତ। ପୂଜା କମ, ବାଣ ଆମର ବେଶୀ।
ନାଇଁ, ଆମର ତ ଆମ ଗାଁରେ ହୁଏନି। ଆମ ଘର ମାନେ ଆମ ଘର ପାଖରେ, ଗାଁ ପାଖ ପାଖରେ ଗୋଟେ ଗାଁ ଅଛି ସେଇଠି ହୁଏ। ସେଠିକି ସବୁ ଠାକୁର ଆସନ୍ତି। ଆମ ଗାଁରେ ମେଲଣ ଗ ଖୁଦରୁକୁୁଣି ମେଲଣ ହୁଏନି। ଆଉ କିନ୍ତୁ ଦୁ ଯୋ ଇଏ ହୁଏ, ଦୁର୍ଗା ପୂଜା ଟା ଆମ ଗାଁରେ ହୁଏ। କାଳୀ ପୂଜା ଟା ହୁଏ। ଆଉ ଉ ଆ ଆ ଏଇ ଗଣେଶ ପୂଜା ଆଉ ଅଷ୍ଟ ପ୍ରହରୀ। ଏସବୁ ଜିନିଷ ହୁଏ ଆଉ
ଆଉ ତମ ସେ ଭଉଣୀ କି ଆଜି କଲ୍ କରିଥିଲେ, ସେ ମତେ ମେସେଜ କରିଥିଲେ ମୁଁ କହିଁଲି ମୁଁଠେ ଅଛି ଯୋଉ ଟ୍ରେନରେ ବସ କଥା ହେବି ଆଉ।
ହଁ, ମୁଁ ତାକୁ କଲ୍ କରିଥିଲି ସେ ମୁଁ ତା କହିଲି, କଥା ହେବା ପାଇଁ। ସେ କହିଲା, ଆଉ ସେ-ସେ କଥା ପଚାରିଲେ, ମୁଁ କହିଲି, ନାଇଁ। ସେ ମୁଁ ବି ପଚାରଲି। ସେ ଟ୍ରେନ ରେ ଘରକୁ ଆଉଥିଲେ, ସେଥିପାଇଁ ଆଉ ହଁ, କଥା ହେଇ ପାରିଲାନି। ଆଉ, ଇ ତ କହୁଥିଲି। ତାପରେ ସେ, ମୁଁ ତା ସହିତ ଏବେ କଥା ହଉଥିଲି। ମୋର ଟ୍ୟାସ୍କ କମ୍ପ୍ଲିଟ୍ ହେଇନି ନା, ମୋର ମାତ୍ର ଦଶ ଡ଼ିସକାଉଣ୍ଟେଟ୍ ହେଇଚି, ହୁଁ ଦଶଟଙ୍କା ତ ଦଶଟଙ୍କା।
ହଉ, ଯେ ଟିକେ ଟିକେ କଥା ହଉଅଛେ, କିନ୍ତୁ ଭଲରେ ପୁରା ପରଫେକ୍ଟ ନୁହଁ କି? ପର୍ବ ପର୍ବାଣୀ ବିଷୟରେ, ଇଏ-ସିଏ ବିଷୟରେ କଥା ହବ ଯେ, ଭଲ ପଇସା ଆସିବ।
ଆଉ ଗୋଟେ ଦଶଟଙ୍କା ହେଇଛି। ଆଉ, ମୁଁ କରିନି ପା। ହୁଁ
ଦଶ ମିନିଟ୍ କଥା ହେଲେ କାଫି।
ହୁଁ। ତମ ସେଇଠି ରଜ କେମିତି ହୁଏ?
ଆମର କଣ ରଜ ଆଉ ଏ ଗାଁ ଗାଁରେ ବାରିପଟେ ଆମର ଦୋଳି ହୁଏ ଆଉ ଖେଳୁ ଯାଇକି ଆଉ। ଆମେ ଖାଲି ପେଲିବୁ ଯାଇକି ପଛୁ ଆମ ଆକୁ ଖେଳିପାରିବୁ। ଝିଅ ପିଲା ମାଡ଼ଗଡି ଦିଦି ସେ ଖେଳେ।
ଦିଦି
ସେ ତ ନୟାଗଡ଼ରେ ସେ ଯଉ ପାଠ ପଢୁଉଛିିବା କହୁଥିଲି। ନୂଆ ଗାଁ ରେ ନୟାଗଡ଼ ରେ ନୟାଗଡ଼ ରେ ସେବେ ଯାଇଛି କୋଚିଂ ତାର ଆସିବ ଆଟା ବେଳକୁ।
ହଁ, ସେ ଘରେ ରହୁନାହାନ୍ତି?
ନାଇଁ ନାଇଁ ସିଏ ମାଉସୀ ଘରେ ଏକା ରହିବି ଏଠି ଅଛି ଗୋଟେ ଆମର କୋଚିଂ ସେଣ୍ଟର ତ। ସେଇଠି ପଢଉଛି ଆଉ ଗୋଟେ ଆମର କଲେଜ ଅଛି ପ୍ଲସ ଟୁ ର। ଇଏ ଆମର ସାଂସ୍କତି ଅନର୍ସର କରିଥିଲା। ସେଇଥିରେ କରୁଛି ସେଇଥିପାଇଁ ପ୍ଲସଟୁରେ ଯାଉଛି କ୍ଲାସ କରିକି ଯାଉଛି ଆଉ କ୍ଲାସ କଲେ ତାର ଗୋଟେ କ୍ଲାସ କ ଅଢେଇଶ ଟଙ୍କା କି ତିନିଶହ ଟଙ୍କା ବେଳେ ଦଉଛନ୍ତି ଆଉ।
ହଁ ହଁ ହଁ ହୁଁ
କଲେଜ କରୁଛି ଆଉ କୋଚିଂ ସକାଳେ ଯାଉଛି ପୁଣି ସନ୍ଧ୍ୟାବେଳକୁ ଯାଉଛି ଆଉ।
ହଁ ଭଲ
ମୁଁ କଲ କାଟୁଛି ଆଉଥରେ କଲ୍ କରିବି ଆଉ।
ହୁଁ ଠିକ ଅଛିି ହଉ।
ହଁ